କଣ କରୁଥିଲୁ।
ଏ ଶୋଇଛି।
କୋଉଠି ଘରେ ନା ଛାତରେ।
ଘରେ ନା ଖରା ବେଳଟା ଛାତରେ କଣ ଶୋଇିଵି।
େଲ ଟା ତୋର ଆସିନି ଟାସ୍କ୍।
ନା। ରିଫ୍ରେସ କଲ କ ଚା ଥରେ ଖଣ୍ଡେ କଲେଣି ଆସୁନି ଆଉ ଦେ କିଏ କାଲି ଆଡକୁ।
ତାଙ୍କୁ ଫୋନ କରିଥିଲୁ।
ନାଇଁ କାଲି ଯା ଗ୍ରୁପରେ ପକେଇଥିଲି ଆଜି ପକେଇବି କି।
ଆଜି ଟିକେ ପଚାରିଦବୁ ତାକୁ ମାନେ ସେମିତି ତୋ ଆଡୁ ମେସେଜ କରିବୁ ତା ନମ୍ବରକୁ। ମୁଁ କିଛି ଯରେ ହଁ ହଁ।
ହଁ ହଁ।
ଆଉ ପଚାରି ଦବ ଦେଖିବା କଣ କଣ ପାଇଁ ଆସୁନି କୋଉଥି ପାଇଁ ଆସୁନି। ଜଣା ପଡିଯିବ।
ଓହୋ ଏଇ ଯୋଉ ଖେଳ କଥା ଯୋଉଟା ପଢ। ନଥିଲା କହୁ ନଥିଲି।
ହଁ।
ଯାହା ନମ୍ବର ଦିଆ ହୋଇଥିଲା।
ହଁ।
ତାକୁ କଲ କରିଥିଲି ଆଜି।
ହଁ।
ସେ କହିଲା କି ଏମତି ଆମର ମାନେ ଆଜି ଏକ ତାରିଖଠୁ ଆରମ୍ଭ ହେଲା।
ହଁ।
ଶହେ ଜଣ। ପିଲା ଯୋଉ ଦିନ ହେଇଯିବେ।
ହଁ।
ଆମେ ସେଇଦିନ ବନ୍ଦ କରିଦେବୁ।
ବନ୍ଦ୍ କରିଦେବେ।
ହଁ ଦିଅ ଆଜି ସକାଳୁ ଛତିଶ ସଇଁତିରିଶ ଜଣ ହେଇସାରିଲେଣି।
ସକାଳ ଠୁଁ।
ହୁଁ
ତାହେଲେ ଅ ଦି ଦିନ ଭିତରେ ହେଇଯିବ ଶହେ ପିଲା।
ହୁଁ ସେ କହିଲେ ଆଜି ସନ୍ଧ୍ୟା ବେଳୁକୁ କଲ୍ କର କଥା ହବା ଆଉ।
ହୁଁ ହୁଁ ତତେ କଲ୍ କରିବ?
ହଁ ସେ କହିଲା ମୁଁ ତାକୁ କଲ କରିବି ସନ୍ଧ୍ୟାବେଳ ସେ କହିବ ଆଉ।
କଣ କେମିତି ସେ ବିଷୟରେ ଟିକେ ପଚାରିବୁ।
ହୁଁ ସେ ରା ରାତିରେ ଖେଳ ହବନି, ଦିନରେ ହବ।
ଓ ହଁ ମାନେ ଷ୍ଟାଡିୟମରେ ହବ। ମି ଟିମ କେତେଟା ହେବେ?
ଟିମ ହେନ୍ତି ସେ କହିଲାନି କେତେଟା ଟିମ୍ ହେବ?
ହୁଁ।
କହିଲା ଜୁନିୟର ଅଲଗା ସିନିୟର ଅଲଗା ଆଉ।
କିନ୍ତୁ ଦିନରେ ଖେଳ ହବ, ଆଉ କେତେ ଦିନ ହବ?
କେତେ ଦିନ ହେବ ମୁଁ ତାକୁ ପଚାରି ସେ କହିଲା ଅଛି କେ ତା ଦୋକାନ ମେଡିସିନ ଷ୍ଟୋର ନ କହୁଥିଲି।
ହଁ ହଁ ହଁ ସେ ଅଛୁ। ହଉ ତାହେଲେ ରାତିରେ ଫୋନ କରିକି ଟିକେ ପଚାରିବୁ ତାକୁ ଭଲ କି ସବୁ କ୍। ଥାଟା ଆଉ କଣ ଖାଇଚୁ?
ଖାଇଚି ଭାତ ଆଉ, ସେ କହିଲ କେତେ ବୟସ? ତମକୁ ହେଇଚି ମୁଁ କହିଲି ଅଠର ବର୍ଷ। ଜୁନିୟର ପିଲା ତାହେଲେ ମୁଁ କହିଲି ହଁ କୋଉଠି କହୁଥିଲ, ମୁଁ କହିଲି ସେରା ଦୁରା ଆମର କହିଦେଲି ଆଉ।
ତାପରେ କଣ କହିଲା?
ସେ କହିଲା ହୋଉ। ଯଦି ଆପଣ ଇଚ୍ଛା ଯଦି କରିବେ କରିବେ, ସନ୍ଧ୍ୟାବେଳୁ ଫୋନ କରିବେ ଆଉ।
ତୁ ତୋ ଆଡୁ ଟିକେ ତାକୁ ଫୋନ କରିଦବୁ।
ହଁ।
ମୁଁ କି ତାଆଡୁ।
ସେ କହିଲା ଖାଇବା ପାଇଁ ଖାଇବା ପାଇଁ ଦିଆଯିବ, ଆଉଉ ଗଞ୍ଜି ଦିଆଯିବ।
ସେତିକି।
ହୁଁ ଆଉ ଯାହା ଯେମିତି ମାନେ ଅଫ ଦି ମ୍ୟାଚ ଫେ ଯାହା ଦେ
ହଁ ହଁ ହେରା ଅଛି ସବୁ। ସେଗୁଡା ସବୁ ଅଛି ସେଥିରେ ତାଙ୍କ ମାନେ ଯୋଉ ତିଆରି କରିଛନ୍ତି, ସେଥିରେ ସବୁତକ ଅଛି। ଣ ତଳ ଘରେ ଅଛୁ ନା ଉ ଉପର ଘରେ ଅଛୁ ତ୍
ମୁଁ ଅଛି ତଳେ।
ତଳେ। ଖରା ଗରମ ହଉଛି ନା ଏସିି ଲଗେଇଚ
ହୁଁ ଏସି ଆମର କୋଉଠି ଅଛି।
ଆଉ କେତେବେଳେ ଖେଳି ଆସିବୁ ଶୋଇକି ଉଠିଲୁ ନା ଫୁଣୀଏହିନୀ ଶୋଇବୁ
ଶୋଇକି ଉଠିଲି ଯେ ଆଉଥରେ ଶୋ ଇ ପଡିବି ଆଉ
ଆଉ କଣ ଶୋଇବୁ ଟାଇମ ତ ହେଇଯିବ ଆମ କଥା ସରୁ ସରୁ
ହୁଁ ଆଉ ଦି ଦିଟା ତ ଅଛି ଆଉ ଟାଇମ କୁଆଡେ ସରିବ କୋଡ଼ିଏ ମିନିଟ ଜମା
ହଁ ସେ କଣ ଏକାଥରେ ତ ଆସିବୁ ଖେଳିବା ପାଇଁ ଖେଳିବୁ ଆଉ ଏ ତାହେଲେ ଭାଇଙ୍କି କହିବି ସେ ବିଷୟରେ
ହୁଁ
ଆଜି ସିଏ ତ ଯାଇଛନ୍ତି ଗୋଟେ ଜାଗାକୁ ଗାଡି କିଣିବା ପାଇଁ
ହୁଁ
ଗାଡି ଧରିକି ଆସିବେ ଚାରିଟା ବେଳୁ ଆସିକି ପହଞ୍ଚିବେ ରାତିରେ ମୁଁ ଦେଖିବା ଯାହାକୁ ଫୋନ କରିଥିଲୁ ତାକୁ ନହେଲେ ଲଗେଇକି କଥା ହବା ସେ ବିଷୟରେ ପୁରା ଆଉ ରଞ୍ଜ ମହୋତ୍ସବ ପାଇଁ ତତେ ଫୋନ କରିଥିଲେ କି?
ନାଇଁ କେହି କହିନାହାନ୍ତି।
କାଲି ତୁ ଯାଇଥିଲୁ ମିଟିଂ
ନା ଆମେ ତ ସେଇଠି ବସିଥିଲେ ଆଉ।
ହଁ ତାହେଲେ ପିଲା ହଉ ନାହାନ୍ତି ଏ ବର୍ଷ
ରଜ ମହୋତ୍ସବ ପାଇଁ
ହଁ
ତାହାଲେ ହବନି
ହବ କି ନାଇଁ କେଜାଣି ହେଲେ ବି କେତେ ଭଲ ଲାଗନ୍ତା ସବୁ ଗାଁ ରେ ହଉଛି ଆମ ଗାଁରେ
ହୁଁ ଗୋଟେ ଥରେ କରି ଦେଇ ବନ୍ଦ କରି ଦେଲେ କଣ ଭଲ ଲାଗିବ କି?
ଭଲ ଲାଗିବନି
ଆଉ ତା ଥରେ କରିକି ବନ୍ଦ କଲା ମାନେ ଆଉ ତା ପରଠୁ ଆଉ ଇଚ୍ଛା ହବନି କରିଆ ପାଇଁ ଜମା
ହଁ ଏଇଆ ହଉଛି କଥା
ଆଉ ଦିନରେ ଯଦି ଖେଳିବେ ଏଁ କର୍କ ବଲ ଖେଳିବେ ନା ଡିଉଜୁ ବଲ
ମତେ ଲାଗୁଛି କାହିଁ ଡିଉଜ ବଲ ଖେଳିଲା ଭଳିଆ
ମତେ ବି ଲାଗୁଛି।
ଛି ହଁ ଅଛି ସେଥିରେ କଣ? ଆମେ ଆଉ ପାରଙ୍ଗମ କି?
ଡିଉଜ ବଲ ଏ କଣ ଆମ ଏଇ ଉଁ ଇଏରେ ଯିବ ନି ବାଡ଼େଇଲେ
ନା ଏଥିରେ ଯିବନି ଏ ବ୍ୟାଟରେ
ଯିବନି
ନା ପଚ ପଚ ସାଉଣ୍ଡ ହବ
ଆଁ
ମଝିରେ ବାଜିଲେ କଚ କଚ ସାଉଣ୍ଡ ହବ ଯିବନି ତା ପାଇଁ ଅଲଗା ଦରକାର ବିରାଟ
ପୁରା ପତଳ ବଡ
ପୁରା ନୁହେଁ କିନ୍ତୁ ସେ ଅଲଗା ପହଞ୍ଚ ଇଏ ଅଲଗା ପହଞ୍ଚ
ହୁଁ ହୁଁ
ଆଜ୍ଞା
ଯୋଉ ଇ ବ୍ୟାଟ ଟା ଯୋଉଟା ବାଘା ହେଇକି ଯାଇଥିଲା ଆମ ଘର ଅଛି।
ସେଇଟା ହେଇପାରେ।
ଡିଉ ବଲ୍ଟେ କୋଉଠୁ ଆଇେ ଆଇିଲ ବାଡ଼ିଲ ଜଣ ପଡ଼ିବ
ଭୁବନରୁ ଯାଇକି ଆଣିବା ସିନା ପଇସା ପାଖରେ ଥିଲେ।
ହୁଁ ସେ ବଲ ଟା ବଲ୍ ଟା ଆଣିବୁ ନଷ୍ଟ ହେଇଯାଉ ଗୋଟେ ଖାଲି ଏକ
ଆମେ ବି ମାଟିରେ ଖେଳିବା ନା ଆଉ ଏଟା ତ କଂକ୍ରିଟ ରେ ଚମା ଦି ଘଣ୍ଟା ଖଣ୍ଡେ ଖେଳିଲେ ନଷ୍ଟ ହେଇଯିବ। ଯାହା ମାଟିରେ ଖେଳିବୁ ମ୍ୟାଟ ତ ନାହିଁ ମାଟିରେ ପ୍ରାକ୍ଟିସ କରିବାକୁ ପଡିବ।
ହୁଁ ଆଜି ନେବି କି ଖେଳ ଖେଳ ହର ଚାବି ଆଜି ନେବ କି?
ନାଇ କାଇଁ ଆ ହେଲମେଟ ଗୋଟେ ପୁଣି ଦରକାର ଆମର। ମୁଁ ହେଲମେଟ କଥା ଟା କାହାକୁ ଗୋଟେ କହିଲେ ଦେଖିବା ହବ।
ହେଲମେଟ ନିହାତି ନେବା ଦରକାର ନା।
ହେଲ୍ମେଟ ଗୋଟେ ଟିମ କି ଦରକାର।
ହୁଁ
ଟ ପାଇଁ ବହୁତ ମାନେ ଦରକାର ଜିନିଷ ଖାଲି ସେମିତି ଉଜୁ ଯେମିତି ସେମିତି ଖେଳିଦେଲେ ହବ କି କରର୍କବଲ ଭଳିଆ
ହୁଁ
ଏହାଇ ହଉଛି କଥା ସେ ଖେଳ ଟା ପୁରା ମନ ଧ୍ୟାନ ଦେଇକି ସେ ଖେଳଟା ଖେଳିବାକୁ ପଡିବ ବି ମାନେ ଯୋଉଟା କୁହନ୍ତୁନି ପୁରା ଯେମିତି ପୁରା ନିୟମ ଅନୁସାରେ।
ହଁ
ଏଗୁଡା କଣ ଆମ ମନର ଇଚ୍ଛା ଯିଏ ଯୋଉଠି ପାଇଲା ଛେକିଲା। ଯିଏ ଯୋଉଠି ଚାହିଁଲା ଯେମିତି ଆସିକି ମନ ଇଚ୍ଛା ଭଲ ପକୀବ ମନ ଇଚ୍ଛା ବଟିଂ ଏମତି ସେଇଟା ଗୋଟେ ପୁରା ଶୃଙ୍ଖଳା ଖେଳ ତେଣୁ ଆମେ ପୁରା ଡିସିପ୍ଲିନରେ ରହିବୁ।
ହୁଁ
ପା ସେମିତି ବି ପଣି ଖେଳିବାକୁ ପଡିବ ଖଟିବାକୁ ପଡିବ ପଡିଆ ଭିତରେ। ନାକି ଯଉଦି ହନ୍ଟା ଯୋଉ ଦି ଘଣ୍ଟା ଖେଳ ହବ ସେଇ ଦି ଘଣ୍ଟା ପୁରା ମନଟା ସେ ଖେଳ ପଡ଼ିଆ ଭିତରେ ଥିବ। ବାକି ଆଡ଼େ ଖେଳୁଥିବୁ ଇଆଡ଼େ ମୋ ବୋଉ ଆଜି ଚିକେନ କରିଛି ଭାତ କରିଛି ମନ ସିଆଡ଼େ ଥିବ। ଗଲେ ଖାଇବି ଏମିତି କଣ ହୁଏ କି? ହଉ ଯଦି ଶହେଟା ପିଲା ହେଇଯିବେ ହୁଁ ଆଜି ଗୋଟେ ଗୋଟେ ନୂଆ କାର ଆସୁଛି ଭାଇଙ୍କର
ହୁଁ
ମୁଁ ବି ଯଦି ହବ ପକେଇଦେବି ସେ କାର ଧରିକି ଯିବା ଆଉ।
ସିଏ ଯିବ?
ସିଏ ଯିବ ତାକୁ ନେଇଯିବା।
ହୁଁ ହୁଁ। ମ ଆଉ ନିଜର କାର ନୁହଁ।
ହଁ ହଁ ତା ମାମୁଁର।
ସେଇ ମାମୁଁର ତ ଧରିବାକୁ ଭଣଜା ଆଉ କିଏ କି?
ନହେଲେ ଖରା ଯେମିତି ହଉଛି ଆମେ ବାଇକରେ ଗଲେ ବି ହବ ସେ କହିଲା କେତେ ଦିନ ପରେ ଖେଳ ହବ?
କେତେ ଦିନ ସେ ସିଏ କହିଲେ ହେମିତି ଆମେ ମାନେ ନେଇନୁ ମାନେ ସ୍ଥିର କରିନୁ କୋଉଦିନ ଇଏଟା
ଆଜ୍ଞା ପିଲା ସିଏ ରେଜିଷ୍ଟ୍ରେସନ କରି
ଆଣିକି ଯୋଉ ଦିନ ଶହେ ଟା ହେଇଛି ମାନେ ଶହେ ଟା ତ ହେଇଯିବେ ଏବେ ଆଜି ସକାଳେ କେରେ ଛତିଶ ସଇଁତିରିଶ ଟା ହେଲେଣି ମାନେ ଶହେ ଟା ହେଇଯିବାନି
ଆଁ
ମୁଁ କହିଲି କହିଲେ ଆଜି ସକାଳେକେରେ ଛତିଶ ସଇଁତିରିଶଟା ହେଇଗଲାଣି।
ହଁ ଆ ଆଉ ଦିନ ବାରଟା ଭିତରେ ପଚାଶ ଟା ଧରି ନେଇଥା ଆଜି ହିଁ ଶହେଟା ହେଇଯାଇ ପାରନ୍ତିନି ନହେଲେ
କିନ୍ତୁ ମୁଁ ଯେତେବେଳେ ଶୋଇଲି ଶୋଇବା ପୂର୍ବରୁ କଲ୍ କରିଥିଲି ସେ ଆଜି ଆଜି କି କାଲି କାଲି ପର ଦିନ ଭିତରେ ହେଇଯିବେ।
ତୋରୁ ଆମର ପୁରା ସ୍ଥିର କରିବାକୁ ପଡ଼ିବ
ରାତିରେ ବେଳ ପଇଲେ ନହେଲେ ନାହିଁ ତାଙ୍କୁ ଫୋନ କରିକି
ମୁଁ ରହିପାରେ ନ ରହିପାରେ, ନା ମୁଁ ବି ନହେଲେ ଭାବୁ ଭାବୁଛିୁ ପକେଇ ଦିଅନ୍ତି କିନ୍ତୁ ପଇସା ନାହିଁ।
ସେଇଥିପାଇଁ ଭାବ
ପଇସା ଏଇନେ ଆଠଶହ ଟଙ୍କା କୋଉଠୁ ଆଣିବ
ହୁଁ
ଦେଖିବା କଣ ହଉଛି ଆଉ, ତୋର ତ ଅଣ୍ଡର ନାଇନଟିନରେ ରହିବୁ ମୁଁ ତ ସିନିୟରରେ ରହିବି।
ହୁଁ
ଯହା ଯେମିତି କରିବା ହଉ ଆଜି ରାଉଣ୍ଡ ଆଉ ବୋଲିଂ ତାହେଲେ ହବ।
ଆ ରାଉଣ୍ଡରା ମୋର ପକୋଇ ଆ ଉଁ ଟିକେ ରହିକି କଲ କଲେ ହୁଅନ୍ତାନି
ତୁ ଯିବୁ ମାନେ ମୁଁ ବି ଯିବି ହେଲା।
ହୁଁ ଆଉ ରହ କି ଆଉ ଥରେ ଆରମ୍ଭ କର ପୁଣି ଆଉଥରେ ଆଉ
ହଉ
ହଉ